କଣ କରୁଛନ୍ତି ଆପଣ?
ବସିଛି ଆଉ କଣ କରିବି।
ଆପଣ କଣ ଖାଇଚନ୍ତି ଆଜି?
ଆଜି ସାଧା ଆଉ ଭାତ ଆଉ ଡାଲି, ଭଜା ଆଳୁ ଭର୍ତ୍ତା ଆଉ ବାଇଗଣ ଗୋଟା।
ସବୁ ନିଜେ ରାନ୍ଧିଥିଲେ ନା ଘରେ କିଏ ମା ରାନ୍ଧି
ନାଇଁ ବୋଉ ରାନ୍ଧିଥିଲା ବୋଉ ବୋଉ ବୋଉ ରାନ୍ଧିଥିଲା।
ଆପଣ କଣ ପଢାପଢି କରୁଛନ୍ତି?
ହଁ ପଢାପଢି ଚାଲିଛି ଆଉ ଦଶମ ପାଇଲା ଏଇଥର।
ଦଶମ ସରି ଗଲାଁ କଣ ମାନେ ଆଗକୁ କଣ କରିବାର ଅଛି?
ସାଇନ୍ସ ସାଇନ୍ସ କରିବି ଦି ବର୍ଷ ଯାଉ କଣ ହବ।
ପ୍ଲସ ଟୁ ସାଇନ୍ସ କରିବେ ନାଇଁ।
ହଁ।
କଣ ଆଗକୁ କଣ କରିବାକୁ ଇଚ୍ଛା ଅଛି। ବଡ ହେଲେ ପୁଣି ସମସ୍ତଙ୍କର ଗୋଟେ ଆଶା ଥାଏ ନା ମୁଁ ବଡ଼ କହିଲେ ଡକ୍ଟର ହେବି କିଏ କହିବ ମୁଁ କଳା ଲାଇନରେ ଯିବି ଆର୍ଟସ ପଢିକି ଆ ଇ ସ୍, ଓ ଏ ସ୍।
ଆଇ ଏସ୍, ଓ ଏ ସ୍ ସବାର ଇଛା ଅଛି?
ଆ ଇଏ ସ୍ ଓଏସ ହବାର ଇଚ୍ଛା ଅଛି ଆଇଏସ୍‌ ହେଇକି ଆପଣ କଣ କରିବେ?
ଆଇଏସ ହେଇ କିି। ଭାବିଛି ଆଇଏସ୍‌ ହେଇକି ଘର ଲୋକଙ୍କୁ ବହୁତ ଗର୍ବ ଅନୁଭବ କରେଇବି ଆଉ କଣ?
ଖାଲି ଘର ଲୋକଙ୍କୁ ଗର୍ବ ଅନୁଭବ କର? କରେଇବେନା
ଆଉ ସମାଜର କିଛି ଭଲ ଚିନ୍ତା କରିବି ଆଉ।
ହଁ ସମାଜ ପାଇଁ ବି କିଛି କରିବେ ଯେମିତି ଯେମିତି କିି ଯୋଉଗୁଡା ସବୁ ହଉନି ମାନେ ଇଏ ଫିଏ ସେଇ ସବୁ କରିବେ ଆଉ।
ଉ ଛୋଟ ପିଲାଙ୍କୁ ଯୋଉ ଖରାପ କାର୍ଯ୍ୟରେ ଇଏ କରୁୁ ମାରିଦଉଛନ୍ତି। ସେଇ ସବୁ ବ୍ୟକ୍ତିଙ୍କୁ ଇଏ
ହଉ ହଉ ଆଉ ଏ ଏବେ କୋଉଠି ସେଇ ପାଖରେ କଲେଜରେ ଯିବେ ନା କୋଉଠି ରହିକି ପଢିବେ?
ନାଇଁ ନାଇଁ ପାଖ କଲେଜ।
ଆଉ ସବୁଠୁ କଣ ଭଲ ଲାଗେ, ଗଣିତ କଷିବାକୁ ଭଲ ଲାଗେ?
ହଁ ଗଣିତ କଷିବା ବହୁତ୍ ବହୁତ୍
ଆଉ ସବୁ ଓଡିଆରେ ସବୁ ଯୋଉ ରହୁଚି ଆମର ସବୁ ଇଏ ଫିଏ ସବୁ କବିତା ହେଲା ପ୍ରବନ୍ଧ ହେଲା ସେଗୁଡ଼ାସବୁ ପଢିବାକୁ ଭଲଲାଗେ? ଓଡିଆ ପ୍ରବନ୍ଧ ହେଲା, କି କବିତା ହେଲା
ଆଁ।
ଦେଖିବାକୁ ଭଲ ଲାଗେ? ଦେଖିବାକୁ
ହଁ ଓଡିଆରେ ବା ଆମର ମେଟ୍ରିକ୍ ଭଲ ମାର୍କ ଥିଲା। ସାଂସ୍କ୍ରିଟ୍ ରେ ଭଲ ମାର୍କଥିଲା।
ଓଡିଆରେ ଭଲ ରଖିଥିଲେ ନାଇଁ ଯାହାବିି ହେଲେ ଆମ ମାତୃଭାଷା ନା।
ହୁଁ ମାତୃଭାଷା ଫାଷ୍ଟ।
ମାତୃଭାଷା ହଁ।
ମାତୃଭାଷା ଆଗ। ଆଉ ଘରେ ସମସ୍ତେ ପୁରା ଭଲ ଅଛନ୍ତି? ଘରେ ସମସ୍ତଙ୍କ ଦେହପାଅ ଭଲ ଅଛି? ସେମିତି ମାନେ ଭଲ ଅଛନ୍ତି ତ? ଆଉତମ ଗାଁରେ ରଜ ହଉନି? ରଜ ହଉଚି ନା ହଉନି?
ହଁ, ହଁ।
ରଜ ହଉନି?
ହଁ ରଜ
ରଜ କରୁଚନ୍ତି ଟି?
ହଁ ଏଇଥର ହଉଚି ଭଲଆକାର ଟିକେ କରିବି।
ଏଥରକ ହଉଚି ଯେ ସବୁବର୍ଷ ତ ବି ହୁଏ ରଜ। ଆଉନୂଆ ସାଟ୍ ପ୍ୟାଣ୍ଟ କିଣି ସାରିଲେଣି?
ନାଇଁ କିଣାହବ ଆଉ ଏ କାଲି ଆଡ଼କୁ ଯିବୁ ଭାବିଛୁ?
କାଲି ଆଡ଼କୁ ଯିବ ନାଇଁ? ହଁ। ଆଉସବୁ ମନ୍ଦିର ବାହାର ଦେଶ ସବୁ ବୁଲିବାକୁ ଭଲ ଲାଗେ? ନୂଆ ନୂଆ ଜିନିଷ ଜାଣିବା ପାଇଁ ଭଲଲାଗେ? କୋଉଜାଗା ଯିବାକୁ ବହୁତ୍ ଭଲ ଲାଗୁଚି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। କୋଉ ଜାଗାକୁ ଯିବାକୁ ଭଲ ଲାଗେ ମାନେ ବାହାର ଦେଶ କୋଉଠି ଯିବାକୁ?
ଏ ପୁରୀ ଜଗନ୍ନାଥ
ହଁ ଯେହେତୁ ଆମ ଆମେହେଲୁ ଓଡିଆ ନାଇ, ତ ଓଡିଆରେ ହେଲା ମଉଡ଼ମଣି ନାଇଁ। ତ ପୁରୀ ଯିବାକୁ ଆମ ସମସ୍ତଙ୍କୁ ଭଲ ଲାଗେ ହଁ, ଆଉ କୋଉଠି କି? କେଦାରନାଥ ଯିବାକୁ ଭଲଲାଗେ? ଇଚ୍ଛା ଅଛି?
ଆମ କେ
କେନ୍ଦ୍ରାପଡ଼ାର କେଦାରନାଥ, କେଦାରନାଥ ଜାଣିଚନ୍ତି? ହଁ ବହୁତ୍ ଭଲଜାଗା। କେଦାରନାଥ ବହୁତ୍ ଭଲ ଯାଗା। ସେଠି ଶିବ ଅଛନ୍ତି ନାଇଁ, ଶିବଜୀ ପୂଜା ହୁଅନ୍ତି। ଆଉ ତମ ବାଡ଼ିରେ ସବୁକଣ ଗଛ ପଛ ସବୁ ଲଗେଇଚ? ହ୍ୟାଲୋ। ତମ ଗାଁରେ କ୍ରିକେଟ୍ ମ୍ୟାଚ୍ ହଉନି? ତମ ଗାଁରେ କ୍ରିକେଟ୍ ଖେଳ ହଉନି?
ହଁ ଏବେତ ବର୍ଷା ଲାଗି ରହୁଚି ଆଉ ସକାଳେ ଖରା ହବ
ହଁ ଏବେ ପୁରା ସବୁବେଳେ ସକ୍ ସକାଳେ ଖରା ଚାରିଟା ବେଳେ ବର୍ଷା ସେଥିପାଇଁ ମ୍ୟାଚ ବନ୍ଦ ହେଇଯାଉଛି ନୁହଁ?
କଣ କରିବା ଆଉ ସ୍ ଖେଳ ବନ୍ଦ ଆଉ।
ବନ୍ଦ ହେଇଯାଉଛି ବଡ଼ ପିଲାଙ୍କ ସାଙ୍ଗରେ ଖେଳ ନା ଛୋଟ ଛୋଟ ପିଲା?
ଘରେ ରହିବା କଥା
ବଡ଼ ପିଲା ସବୁ ନାଇଁ ଚାରିଟା ବେଳେ ସବୁ
ଟୁର୍ଣ୍ଣାମେଣ୍ଟ ହବାର ଥିଲା ଆଜି ଏଇ ବର୍ଷା ହେଲା
ଓହୋ ନାଇଟ ମ୍ୟାଚ୍ ଥିଲା ରାତିରେ ବର୍ଷା ପାଇଁ ରହିଗଲା ଆଉ।
ଜାଣି ଆଉ
ହଁ ଏଇ ବର୍ଷା ପାଇଁ ବି ସବୁର ଏମତି ହେଇଯାଉଛି ଆଉ ସବୁ ବନ୍ଦ ହେଇଯାଉଛି ନାଇଁ?
ବର୍ଷା ଏମିତି ବେଟାଇମିଆ ଯୋଉ ବର୍ଷା ଭଲ ଲାଗେ ନା ସକାଳେ ଖରା ହବ ଚାରିଟା ବେଳେ ବର୍ଷା
ସେ ବେକାର କରିଦଉଛି ଆଉ ସବୁ ଜିନିଷ ଆଉ ଯାହା ଗୋଟେ ଭାବିଥିବ ଆଜି ଏଇଟା କରିବୁ କି ସେଇଟା କରିବୁ ଦେଖିଲା ବେଳକୁ ସବୁ ବର୍ଷା ଖରାପ କରି ଦେଉଛି। ଆଉ ପଢ଼ାପଢ଼ି ତୋର ଠିକ୍ ଚାଲିଛି? ପାଠ ଫାଠ ପଢା ହଉଛି ନା ହଉନି?
ହଁ ଚାଲିଛି ସେଇ ଇଏ ଆଉ।
ତ ସବୁ ଥିବ କଣ ମ୍ୟାଥ୍ ଥିବ ଆଉ ଫିଜିକ୍ସ କେମେଷ୍ଟ୍ରି ହଁ ଆଉ କଣ ସବୁ ଅଛି ଓଡ଼ିଆ ବି ଥିବ ନା? ଓଡ଼ିଆ ବି ଅଛି?
ହଁ ଓଡ଼ିଆ କୁ ଓଡ଼ିଆ ଷ୍ଟାର୍ଟ କରନୁ।
ପରେ କଲେଜ ଖୋଲିଲେ ଯିବୁ ଯାଇକିରି ଏ ନଖୋଲିଲେ କଣ କିଛି କରିହବ?
ଆହୁରି ମାସେ ପରେ
ହଁ ଆଉ ମାସେ ପରେ କଲେଜ୍ ବି ଖୋଲିଯିବ ନାଇଁ ମାସେ ପରେ କଣ ପାଇଁ ରଜ ପରେ ତ ଖୋଲିଯିବ। ରଜ ପରେ ସବୁ ଖୋଲି ଖଲି ଯିବ ହଁ ଏବେ ସବୁ ଫର୍ମ ପକାଉଥିବ ଫର୍ମ ଫର୍ମ ପକେଇ ସାରି
ହୁଁ।
ସାଇନ୍ସ କରିବେ ଆଉ ନାଇଁ? ଫର୍ମ ପଡ଼ିସାରିଲା ପରେ
ହ
ଆଉ ଆପଣ ଭଉଣୀ ଭାଇ ସେ ସବୁ କଣ କରୁଛନ୍ତି? ସିଏ ସବୁ ଭଲ ଅଛନ୍ତି?
ହଁ ଭାଇ ବା
ଭଉଣୀ ଭାଇ ସିଏ ସବୁ ଭଲ ଅଛନ୍ତି?